ହଁ କୋଉଠି ଅଛୁ।
ଘରେ ଅଛି।
କୁଆ ଯାଇନ କି?
ନାଇଁ ଖେଳିଆକୁ ହେଇଥିଲି।
କି ତମର ଖେଳ କଣ ହେଲା ଫାଇନାଲ ଥିଲା ଅରା।
ଫାଇନାଲ ବର୍ଷା ରଇଆଇ ଥିଲା।
ହଁ କାଲି କି?
ହୁଁ।
ସେ ଦିନ ଠୁ ଆଉରି ହେଇନି।
ସେ ଦିନଠୁ ଆଉରି ହେଇନି।
ଓହ ଆଉ ପ୍ରିୟ ରାଜ ସଇଲା କି?
କଣ?
ପ୍ଲେୟର ସବୁ ଆଡଜଷ୍ଟ ହେଇଗଲା କି?
ପ୍ଲିଅର୍ ସବୁ ଆଡଜଷ୍ଟ୍ ହେଇଗଲା।
କେତେ ବାର ଜଣ ଯାଉଚ ନା ଏଗାର ଲୋକ ଏକା ଯାଉଚ।
ଉଁ ତେର ଜଣ।
ଦି ଜଣ ଏକ୍ସଟ୍ରା ଧରି ଯାଉଚ।
ହଁ।
ତମେ ଏନ୍ତି ଖେଳିଲେ କେତେ ଟଙ୍କା ମିଳୁଚି ନା ନା କିଛି ନାଇଁ। ଖେଳିଆ କଥା ଖେଳିଲେ କେତେ ମିଳୁଚି ନା ଏନ୍ତି ଖେଳିଆ କଥା ଖାଲି କିଛି ମିଳୁନି।
ଏଇନା ତ ପାଞ୍ଚ ହଜାର।
ଆ ଜି ଜିତିଲେ।
ହଁ।
ହାରିଲେ ତିନି ହଜାର। ଏ ପଇସା କିଏ ଲଗଉଚି।
ପଇସା ଏଣ୍ଟ୍ରି ଫିଜ୍ ଖାଲି ଛଅଶ।
ଅ ହ ହ। ତିନଡା ଦିଟା ଦିଟା ଆଉ
କଣ?
ହଁ ଏ ଏଇପଟେ। ପାର୍ସଲ କରିଦେବେ ହଁ ଏ ମାର୍କେଟ ଟିକେ ଆସଥିଲି ତ। କ ଆଉ ଆମେ ଯି ବୁଲିଆ କଥା କଣ ହେଲା ଆମର ବୁଲିଆକୁ ଯିଆ କଥା।
ବୁଲିଆ କଥା
ଆ
ବୁଲିଆ କଥା ପ୍ଲାନିଂଟା
ଆମର ଆଜିର ଖେଳ ଥିଲା ତୁମ ସରିଯିଅ ଭାବୁଥିଲି ଯେ ସରିଲାନି।
ହଁ ଯିବା।
ପୁରୀ ଯିଅ ନା ଆଉ କୋଉଠି କି ଯିବା।
ଏଇ ପୁରୀ ଫୁରୀ ଯିବା ଆଉ।
ପୁରୀ ଯିବା।
ହଁ। ପୁରୀ ଯିବା ଧବଳେଶ୍ୱର ଯିବା। ଏଇ ଏପଟେ ପୁଣି ଗୋଟେ ନୂଆ ଆଡି ହେଇଚି କଣ ଗୋଟେ ସେଇଟା କହୁଚେ? ଏଁ କଣ ରଣପୁରୁ ନା କଣ ଗୋଟେ ହଉଚି ସେଇଠି ପୁଣି ଭଲ ଇଏ ହଉଚି ଯାତ୍ରା, ବୁଝିଲୁ କି?
ହଁ ଯାତ୍ରା, ମେଳା ଟାଇପ୍
ହଁ ହଁ ସେଇ ସେଇ ସେ ମେଳା ଟାଇପ ଗୋଟେ ହଉ ରଣପୁର ବୋଲି ଏଠି ପୁଣି ଅଛି। ସେଇଟା ବୁଲି ଆସିଆ ପୁଣି ଫେମସ ଏଇ ଏରିଆକୁୁ।
ହଉ ଆଚ୍ଛା, ଠିକ୍ ଅଛି।
ହଁ, ଭୁବନେଶ୍ୱର ରୁ ଲୋକ ଯାଉଛନ୍ତି ରଣପୁର ଖାଲି ମେଳା ଦେଖିବି କହିକିନା। ବୁଝିଲୁ, ଆମେ ବି ଏଇନା ଟିକେ ଯିବା ଦେଖିବା କଣ ହଉଚି କେମିତି ମେଳା?
ହଉ ଠିକ୍ ଅଛି ଯିବା।
ହଁ ସେଇ ଆମେ ତ କେବେ ବାହାରିନେ କେଲୁଆ ଗାଁରୁ, ବୁଝିଲୁ କି। ଏଥର ଟିକେ ବାହା ଏଥର ଟିକେ ବାହାରିବା ଦେଖିବା ବୁଲିବା କଣ ହଉଚି।
ମରେକେଟ ଆସିଚୁ ନା କଣ?
ହଁ ଏଇ ମାର୍କେଟ ଟିକେ ଆସିଥିଲି କଣ ଟିକେ କିଣିବାକୁ।
ଓହୋ, ସପିଂ କରୁଚନା କଣ, ବୁଲିବା ଯିବା ପାଇଁ?
ହଁ, ଏଇ ତ ସାର୍ଟ ପ୍ୟାଣ୍ଟ ଟିକେ କିଣିବା ଏବେ। ଏ ରସଲଗଡ ଆସ ରସଲଗଡ଼ରୁ ବାଣୀ ବିହାର ଯାଉଛି ବା ବିହାର ଏାର ମାର୍କେଟରେ ସବୁା କିଣ ସପିଙ୍ଗ କରିକି
ଓହୋ, ଠିକ୍ ଅଛି।
ସାର୍ଟ, ପ୍ୟାଣ୍ଟ ଟିକେ କିଣିବାର ଅଛେ। ଏ ଆମର
ନୂଆ ସାର୍ଟ, ପ୍ୟାଣ୍ଟ କିଣିବ?
ହଁ, ନୂଆ ସାର୍ଟ, ପ୍ୟାଣ୍ଟ ଆମର କଲେଜ ସାର୍ଟ, ପେଣ୍ଟ ମଧ୍ୟ କିଣିବାର ଅଛି। କଲେଜରେ ଆସି ମାସେ ଖଣ୍ଡେ ହେଇଗଲାଣି ଆହୁରି ସାର୍ଟ, ପେଣ୍ଟ ଦେଇନାହାନ୍ତି କିଣିବାକୁ ପଡିବ। ଆଜି ଆମେ ଭୁବନେଶ୍ଵର ମହର୍ଷି
ମଉର୍ଷି କଲେଜ, ଗାର୍ଲସ ନା ବଏଜ?
ନାଇଁ ସେଠି ବଏଜ ଗାଲସ ସବୁ ଯାଗ ଚାଲେ।
ଓ ଅଲ୍?
ହଁ, ସବୁଯାକ। ସେଇଠ ପଢୁ ବର୍ଷେ ଖଣ୍ଡେ ପଢ଼ିବା ଦେଖିବା କଣ ହଉଚି ଆଉ।
ହଉ।
ଏଇଠି ଆସଚି ସବୁ ସାର୍ଟ, ପ୍ୟାଣ୍ଟ କିଣିବି।
ହଁ।
ତାପରେ ଯିବି ଆଉ। ଏଇଠି ତ ସବୁ ପାଞ୍ଚ ଟଙ୍କିଆ ବସ୍। ପାଞ୍ଚ ଟଙ୍କିଆ ରେ ସେଇପଟେ ଆମର ପାଞ୍ଚ ଟଙ୍କା ନିଆଯାଉଚି। ଏଇ ଯଦି ଏଇପଟେ ଫୋନ ପେ କରିବୁ ତିନିଟଙ୍କା ପଚାଶ ପଇସା।
ତିିନ ଟଙ୍କା ପଚାଶ ପଇସା?
ହଁ, ତିନି ଟଙ୍କା ପଚାଶ ପଇସା ତୁ ଯିବା ଆସିବା କରିପାରିବୁ।
ଯଉଠିବି?
ଯଉଠିବି ତିନି ଟଙ୍କା ପଚାଶ ପଇସା।
ହଉ, ଭଲ ତାହେଲେ।
କଡ଼ିଏ କୋଡ଼ିଏ କିଲୋମିଟର ଭିତରେ ହିଁ ଯାଇପାରିବୁ।
କୋଡ଼ିଏ କିଲୋମିଟର ତିନି ଟଙ୍କା ପଚାଶ ପଇସା ଭଲ ଅଛି।
ହଁ, ଆଉ କୋଡ଼ିଏ କିିଲୋମିଟର ଉପରେ ହେଲା ଯଦି ସେଇଟା ଏକୋଇଶ କିଲୋମିଟର ହେଇଗଲା, ଏକୋଇଶ କିଲୋମିଟର ହେଇଗଲା ମାନେ ତତେ ନଟଙ୍କା ଅଶୀ ପଇସା ନେଇ ଚାର୍ଜ ପଡୁଛି।
ଆମର ଏଠି କିଲଫ୍ ମିଟରକୁ ଏକ ଟଙ୍କା।
ହଁ ଦଶ କିଲୋମିଟର ଗଲେ ଦଶ ଟଙ୍କା କୋଡିଏ କିଲୋମିଟର ହେଲେ କୋଡିଏ ଟଙ୍କା ନାଇଁ? ଆମର ଏଇଠି କୋଡିଏ କିଲୋମିଟର ଗଲା ପର୍ଯନ୍ତ ତିନି ଟଙ୍କା ପଚାଶ ପଇସା।
ହୁ
ତାପରେ ଯାହା ଯଦି ଏକୋଇଶି କିଲୋମିଟର ଯିବ ତାହେଲେ ଏକୋଇଶ କିଲୋମିଟର ଗଲେ ତିନୁଡା ପଚାଶ ପଇସା। କାଟି କି ନେକେ ନଅଟଙ୍କା ଆଶୀ ପଇସା ଲାଗୁଛି। ତୁ ଯଦି ନଟଙ୍କା ଅଶୀ ପଇସା ଦେଇଥିବୁ ଦେନ୍ ଅଠଚଳିଶ ଏଲିମିଟର ନା ସତେଇଶି କିମିଟର ତାଙ୍କ କଣ ରେଞ୍ଜ ଅଛି ସେଇରେଞ୍ଜ ଭିତରେ ଯାଇପାରିବୁ ତୁ। ସବୁ ବସ ଏଠି ଦୁଇ ପ୍ରକାର ବସ୍ ଆସୁଚି ଆମ ବସ୍ ଆସୁଚି ମୋ ବସ୍ ଆସୁଛି। ଆମ ବସରେ ଅଧିକ ହଁ ଏଇ ନାଇଁ ଏସି ଆମ ବସ୍ ମାନେ ଏସିି ଲାଗିବ ଆଉ ଯେତିକି ମୋ ବସ୍ ଯିବ ଏଇନେ ଏସିି ଲାଗିବନି। ବିନା ଏସି ମାତ ଦୁଇ ହଜାର ରେଟ ଗୋଟେ
ରେଣ୍ଟ ଗୋଟେ
ହଁ ରେଣ୍ଟ ଗୋଟେ ଆଉ ଗୋଟେ ମୋ ବସରେ ଗୋଟେ ପ୍ରଫିଟ କଣ ଏସ ରେ ବଇବ ଆଉ।
ମୋ ବସରେ ଏସି କେତ ଅଁ
ହଁ ଆମ ବସ ରଖି ରଖି ଯିବ। ଆଉ ଏସି ବାଲା ଗାଡି ରହିବନି ପୁରା ପଳେଇବ ତୁ ଟାଇମିଙ୍ଗିରେ ତାର ଯିବାର ଅଛି।
ହଁ ହଁ
ନହେଲେ ଗାଡି ଛାଡିବ ନେକ୍ସଟେ ଗାଡି ଗାଡି ଏଭେଲେବଲୁ ସବୁବେଳେ ଥାଉଛି। ଗାଡି ପାଇଁ ଦୁଃଖ ନାହିଁ ଗାଡି ସବୁବେଳେ ଆଭେଲେବଲୁ ଏଇଠି। ବୁଝିଲୁକି?
ଗାଡି ସବୁବେଳେ ଆସୁଚି ଯିବା ଆସିବା ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ
ସେରା ସେରା ଚାଲିବ। ଆ ଭୁବନେଶ୍ଵର କା ଆସୁନୁ ବୁଲିବା ବୁଲିବାକୁ ଯିବା?
ଭୁବନେଶ୍ୱର ଏଠି ତ ଏ କମ୍ପ୍ୟୁଟର କ୍ଲାସ କରୁଥିଲି ଏଠି ଯିଏ ଆସିବେ ଆଉଚୁ
ଖାନ ହଉଚି। କେତେଟା ଆଳୁ କମ୍ପ୍ୟୁଟର୍ କ୍ଲାସ?
ଚାରି ହଜାର
ଛଅ ମାସ କୁ
ତିନି ମାସକୁ
ତିନି ମାସକୁ ଚାରି ହଜାର।
ହଁ
ହ ଆରେ ଆମୋ ଏରି ଏବେ ଜଏନ୍ ହେବି ପ ଦିନ ଅପର ଦିନ ଯାଉଛି ଛାଡି ଛଅ ମାସ କୋର୍ସଟା ଛଅ ମାସ କୋର୍ସ ଟା ତିନି ହଜାର ପାଶହ ଟଙ୍କା।
ଭଲ ତାହେଲେ ଏଠି ଆନ। ଆମ ଏରିଆକୁ କୋଉଠି ବି ନାହିଁ ଇଏ ଗୋଟେ ଅଛି ପାତରପୁର ଏରିଆରେ। ସିଏ ରେଟ କରିଛି ଆଉ ଚାରି ହଜାର ଏବେ ପୁଣି ମାସ ହେଲା ବଢ଼େଇଛି ଚାରି ହଜାର ଆଠଶହ କରୁଛି ନୂଆ ଜନିଂ ଯିଏ ବି ହବ ନା ଚାରିହଜାର ଚାରିହଜାର ଆଠଶ ନାହିଁ ପାଞ୍ଚ ହଜାର ଚାରିଶହ।
ହଁ ଏତେ ରେଟ?
ଏତେ ରେଟ ତିନି ମାସକୁ ପାଞ୍ଚ ହଜାର ଚାରିଶହ।
ଆମର ଏଇଠି ବର୍ଷକିଆ କୋରସ ଛଅ ହଜାର ଟଙ୍କା।
ଭଲ ବର୍ଷ କିଆ କୋର୍ସ ଟା ଏଠି ବର୍ଷକିଆ କୋର୍ସ ଟା ଏଠି ଆସୁଛି ପ୍ରାୟ ବାର ତର ହଜାର ଆଶୁଚି।
ବାର ତେର ହଜାର। ବାର ତେର ହଜାରରେ ଏଇ ଭୁବନେଶ୍ଵର ଆମେ ଦୁଇଟା ପିଲା ପଢି ବାହାରିବେ ସେ କମ୍ପୁଟର କୋସର। କାଇକିନା ଲୋଟି ଦଉଛନ୍ତି ଚିକିଟି ଚିକିଟ ରେ କେତେ ରହୁଛି?
ଚିକିଟି ରେ ସେ ସେ ଚିକିଟ କଥା ମୁଁ ଜାଣିନି ପଚାରିନି ଚିକିଟି କଣ ଆମର ମ ଯୋଉ ଯିବାଟା ଅସୁବିଧା ଆସିବାଟା
ହେଲା ଗାଡି ସୁବିଧା ଟିକେ ରହୁଛି ଚିକିଟି କି।
ଓ ଯିବା ଟା ଠିକ ହେଇଯିବ କେମିତି ପଳେଇବୁ ଆସିଲାକୁ ପରା ଯେମିତି ହଉଛି ନା ଆଜିକାଲି
ଆଚ୍ଛା।
ବର୍ଷା ଦିନେ ବି ଏମିତି ଖରା ହେଲେ ଯିବା ଆସିବାଟା
ସମ୍ଭାଳିିହବନି ଏଇ ଖରା ସମ୍ଭାଳିହବନି ଏଇନା ଭୁବନେଶ୍ଵରରେ ପଲ୍ୟୁସନ ଏତେ ଖରା ଏତେ ଗରମ ହଉଛି କହି କହିଲେନସରେ ସେଇଠି ତ ଗାଉଁଳିଆ ହେକା ଖ ଖରା ଏତେ ହୋ ଆହୁରି ଅଧିକ ହଉଥିବ। ପଲ୍ୟୁସନ ନହିଁ ଅଧିକ ଖରା ହଉିବ ଏଇଠି ଭୁବନେଶ୍ୱରରେ ଏତେ ପଲ୍ୟୁସନ ହେଇକି ଯ ଖରା ସହି ହଉନି। ବୁଝିଲକି।
ହଁ ଏଟା ସତକଥା।
ହଁ। ଏଇପଟେ ଭୁବନେଶ୍ଵରରେ ସବୁବେଳେ ଗାଡି ଘୋଡା ଗାଉଁଳିଆ ଗାଁ ଟିକେ ଭଲ ଲାଇଫ ଟା ଟିକେ ଭଲ ଥା ଏଇଠି ଭୁବନେଶ୍ୱର ଆଶିଲେ ଲଙ୍ଗସ ଖରାପ ହେଇଯିବ ମଣିଷର ଏତେ ଭଲପଲ୍ୟୁସନ। ବୁଝିଲକି ନାଇଁ?
ହଁ ବୁଝିଲି।
ହେଲେ ଆମେ ବାହାରିବା ତ କେବେ ବାହାରିବା କହିଲୁନି?
ବୁଧବାର ଦିନ ବାହାରିବା ଟ୍ରାଭେଲ କୁ ପଚାରିଲ।
ହଁ ଟ୍ରାଭେଲର ପଚାରିଲି ସେ କହିଲା ଯଦି ତମେ ପେଟ୍ରୋଲ ଖର୍ଚ୍ଚ ଦବ ଦେନ କୋଡିଏ ହଜାର ଲାଗିବ। ସବୁଯାକ ବୁଲିକି ଆସିବାକୁ। ଆଉ ଯଦି ପଟ୍ରୋଲ ଖର୍ଚ୍ଚ ମୁଁ ଦେବି ଦେନ କିଲୋମିଟର କୁ ତିନି ହିସାବ ଆଉ।
ହୁଁ ହୁଁ ଆମେ ତିନି ହଜାର ତିନି ହଜାର ଲେଖାଏ କାଢିଛୁ।
ହଁ। ଆ ହେଇଯିବ ତମର ତମର ପାଞ୍ଚ ଲୋକ ନା ଯିବେ? ତମର ପାଞ୍ଚ ଲୋକ ଆମର ଏଇଠୁ ଏପଟେ ମତେ ମିଶେଇ ଚାର ଲୋକ ପାଞ୍ଚ ଚାରି ନଅ ନଅ ତିରି ଶ ସତେଇଶ ହଜାର କଣ କରିବ ଖାଇବା ପିଇବା ସରିକି ଗାଡି ମଧ୍ୟ ହେଇଯିବ।
ଆମେ ରୋଷେଇ ବାସ କରିବା ନା ହୋଟେଲ ଖାଇବା?
ନାଇଁ ହୋଟେଲ ଖାଇବା ସବୁ ଯାହା ପଇସା ମତେ ଦେଇଦିଅ ଯେତ ତମ ପାଞ୍ଚ ଲୋକ ଜାକର
ହଁ।
ମୁଁ ଏଇଠୁ କଲୋକସନ କରୁଚି ସବୁ ଖାଇବା ପିଇବା ସବୁ ମୁଁ ବୁଝି ଦେବି।
ହଉ ଠିକ୍ ଅଛି।
ଆଉ ତମେ ମାନେ ଖାଲି ଯିବ ବୁଲାବୁଲି କରି ଆସ ତମେ ଅଧର ଟେନ୍ ତମ କିଛି ଦରକାର ନାହିଁ ବୁଝିଲ କି ନାଇଁ।
ହଁ
ଏନା ଯିବା ଶାନ୍ତିରେ ବୁଲି ଦେଇ ଏନାସ
ହଉ ଠିକ ଅଛି।
ହଁ ଆଉ ଗୋଟେ କଥା ତମର ତ ବୁଲିବାକୁ ଗଲା ବେଳେ।
ହଁ
ଆଧାର କାର୍ଡ ଟା ଧରିଥିବ।
ଆଧାର କାର୍ଡଟା।
ହଁ ଆଧାର କାର୍ଡ ଆଉ ପାନ କାର୍ଡ ଟା।
ହଉ ଠିକ୍ ଅଛି।
ହେଲା ଆଉ ତମ ସାଙ୍ଗ ମାନଙ୍କୁ ମଧ୍ୟ ଟିକେ କହିଦବ ଆଧାର କାର୍ଡ ପାନ କାର୍ଡ ଧରି ଦେଇଥିବେ।
ଆଧାର୍ କାର୍ଡ ପାନ୍ କାର୍ଡ ଧରିଆଇଥିବେ ହ
ହଁ ଆଧାର କାର୍ଡ ପାନ କାର୍ଡ ଧର୍ ଥବେ ମାନେ ସେଫଟି ପାଇଁ ଟିକେ ଦରକାର ପଡୁଛି।
ହଁ
ଏଇ ଆମେ ଯଦି କହୁ ହୋଟେଲରେ ମନେକ ରାତିରେ ରହିବାସ କରିବା ତ ସେଇଠି ଆଧାର କାର୍ଡ ଦରକାର ପଡୁଛି ନହେଲେ ପାନ କାର୍ଡ ଦରକାର ପଡୁଛି ତ।
ହଁ ସତ କଥା।
କୋଉ କଉ ହୋଟେଲ ମାଗୁନାନ୍ତି କଉ କଉ ହୋଟେଲରେ ମାଗୁଛନ୍ତି ନହେଲେ ରାତିରେ ରହିବାକୁ ଦଉନାହାନ୍ତି। ତ ସେଥିପାଇଁ ଧରି ଦେଇଥିଲେ ଭଲ ଆଉ।
ହ ଠିକ ସେଟାଇଠିକ।
ହଁ ଆମର ସେଫ୍ଟି ଆମେ ରହିଲେ ଭଲ କାହା ଉପରେ ଡିପେଣ୍ଡ ରହିବ ଦରକାର ନାହିଁ। ବୁଝିଲକି ନାଇଁ।
ହଁ ବୁଝିଲି।
ହ ସେଇ କଥା ଆଉ ତାପରେ ଆଡ କଥା ଆମେ ଏଇନା ଯାଉଛେ ପନ୍ଦର ଦିନ କୋଡିଏ ଦିନ ଟ୍ରିପ୍ ହଉଛି ଆ ପନ୍ଦର ଦିନ କଡିଏ ଦିନ ଆମେ ସବୁବେଳେ। ଗାରେ ରହିବା ବୋଲି ମାନେ କି? ଯଦି କୋଉଠି ହୋଟେଲ ରହିଲା ବାଟରେ ସୁବିଧା ଅଛି ଦେ ହୋଟେଲରେ ରହିଯିବା ନା।
ହଁ ରହିଯିବା।
ହଁ ସବୁବେଳେ ଗାଡିରେ ରହିଲେ ଏନା ବ୍ୟାକ୍ ପେନ ହବ ପିଠି ପିଠି ସବୁ କା ଆଉଥରେ କଣ ଗାଡିରେ ଦିନ ସାରା ବସିଲେ ସେ ତ ଅଲଗା ପ୍ରେସର ତାର ବୁଝ ଲାଗେ ନାଇଁ।
ହଁ ବୁଝିଲି।
ହଁ ଏଇ ସେଇ କଥା କହିବ କହିଥିଲେ ଏଇ ଆଉ ତମ ଘରେ ମଟର ଆଣିକି କହୁଥିଲ କଣ ହେଲା ମଟର ଆଣି ସାରିଲଣି।
କଣ?
ଏଇନା ଘରେ ଘର ପାଇଁ ଗୋଟେ ମଟର ଆଣି ଭାବୁଥିଲି କଣ ଆଣି ସାରିଲଣି?
ନାଇଁ ଆଣିନି ଏବେ ଏବେ ତ ବେଜାର ରହିଛି।
ଆମର ଏପରେ ଟିକେ ଘର କାମ ଚାଲୁଛି ସେଇଥିପାଇଁ ମୁଁ ବିଯାର ହେଇଯାଇଛି ଆଉ କେତେ ଦିନ ହେଲା କଲ୍ କରୁନି। ଏଇନା ଏବେ ଗୋଟେ ଉପର ମହଲା ଟେକୁଛି। ବୁଝିଲ କି ନା ହଁ ଏଇ ଉପର ମଲା ଟେକୁଛି ଘରର। ସେଇଥି ପାଇଁ ଟିକେ ବିଯି ରଇଯାଇଛି। ଆଉ ତମର ସେପଟେ ଟିକେ ଶସ୍ତା ଥିବ ବୋଧେ ନହିଁ କି ବାଲି ଗୋଳି ସବୁ।
ବାଲି ଟ୍ରୀ ଶସ୍ତା ଆମର ଆମେ ବି ନିଜେ ବାଲି କାଢ଼ୁଛୁ ନଦୀରୁ।
ନଦୀସଛ ଏଇଠି ତ ନଦୀ ପାଖ ଦୁଇଟା ନଦୀ ଅଛି ପରା ସେଇଠି।
ଦୁଇଟି ହଁ।
ହଁ ତମର ସେପଟେ ବାଲି ଟିକେ ଶସ୍ତା ଆମର ଏପଟେ ବାଲି ଗାଡି ସାତ ହଜାର ଟଙ୍କା ଭୁବନେଶ୍ଵର ରେ।
ଏଠି ତିନି ହଜାରେ।
ହଁ ସାତ ହଜାରଏଟା ତିନ ହଜାର ଦିଇ ଗାଡି ବାଲି ଆସିବସେଇଠି ଏଇଠିକି।
ହଁ।
ଇଟା ଗୋଟେ ଗୋଟାକ ସାତ ଟଙ୍କା ଲେଖା। ଏଇଠି। ଆହୁରି ଅନ ଆହୁରି କେତେ କିଶ ଅଛି ଏଇଠି ବହୁତ ରେଟ୍। ବୋଝିଲ କି ନାଇଁ ଆଉ। ଏଇଠି ପରିବା ଫରିବା ସବୁ ରେଟେ ଏନା ଆମ ଗାଁ ରେ। ସବୁ ଯାକ ପରିବା ଫରିବା ତିରିଶ ଟଙ୍କା ହେଲେ ହେଇଯାଉଛି। ବାଇଣ କେଯି ତିରିଶି ଆଳୁ କେଯି ତିରିଶି ଏଇଠି ବହୁତ୍।